ହ୍ୟାଲୋ ହଁ କଣ କରୁଚ?
ଶୋଇଚି।
ଶୋଇଚଅ। ଉଠିନ।
ଉଠି ଯାଉଚି।
କଣ?
କଁ କରୁଛ?
ମୁଁ ଏ କୋଚିଂରେ ଫ୍ରି ଅଛି ତ ଟିକେ କଲ କରିଦଉଚି ଆଉ।
କୋଚିଂ ରେ
ହଁ।
କେତେବେଲେ ଗଲୁ?
ଗଲି ଆଠଟାରେ। ଆହୁରି ଅଛି ଯେ କାମ ଆଜି ପ୍ରୋଜେକ୍ଟ ଥିଲା ତ- କରିଦେଲି ଆଉ ହଁ ଆଜି ପ୍ରୋଜେକ୍ଟ କଲେ କଲି। କାଲି ଡ ହଁ। ଆମ ଯୋଉ ଇଣ୍ଟରସିପ ମ କମ୍ପ୍ୟୁଟରର କାଲିକି ଅଛି ବୌଦ ହବାର।
ଆଗ କଣ ଫର୍ମ ଫିଲପ୍ ହବନି କି?
ହଁ ଫର୍ମ ଫିଲଅପ ହବ ଏବେ ଗଲେ ନହେଲେ।
ଆମ ଆଡେ ବିଷ
ଏ ରିଆଡମିସନ ହବ ଆମର ହବ କେତେ ବେଳେ କହିଲୁ ହବ। ଦୁଇ ଆଡୁକୁ ନେ ଛଅ ହଜାର ଟଙ୍କା। ଛଅ ହଜାର ଟଙ୍କା ମାନେ, ଚାରି ହଜାର ଟଙ୍କା ରିଆଡିମ୍ ସନ୍ ଆଉ ହଜାର ଟଙ୍କା ତିନିଟା ବ୍ୟାଗ ହଜାର ଟଙ୍କା ଆଉ ଆଉ କଣ ଆଉ ଯୋଉ ହଜାର ଟଙ୍କା ଏଇଟା ହେଲା ସେମିଷ୍ଟର ଆ ସେମିଷ୍ଟର ପାଇଁ ଆଉ। ଫୋର୍ ସେମିଷ୍ଟର ପାଇଁ ଆଉ।
ତାପରେ ପରିକ୍ଷା ନା।
ହୁଁ। ଅଠର ଆଡକୁ ପରୀକ୍ଷା ହବ।
ଉଁ
ଅଠର ଆଡକୁ ପରିକ୍ଷା ହବ।
ସଖାଳୁଆ ହବ ବୋଧେ ଆଉ।
ହଁ ଆ ମୋର ଆମର ଦେଖ୍ ରିଆଡ଼ିମିଶନ କରିବେ ପ୍ଲସ ଏଯାଏଁ ସେମିଷ୍ଟର ସରେଇ ନାହିଁନ୍ତି। ଏବେ ଯ ଫିଲୁଆର୍ ଇଣ୍ଟରସିଭ୍ ଆସୁନି କି ଏଆଇ ସେଥିପାଇଁ ସେଥିପାଇଁ ଏଇଟା ହଉଛି ଏମିତି ମାନେ କଁ କହିଲୁ
ହୁଁ।
ଉଁ ଯୋଉ ଲୋକମାନେ ଲୋକମାନେ କେତେ ବୁଲି ବୁଲିିବା ଖାଲି କରୁଛନ୍ତି ଆମ ପିଲା ଆଣିଚୁ କି ନାହିଁ।
ତୋର ସଙ୍ଗେ
ହୁଁ।
ହଁ ଆର୍ସ ପିଲା କି ପିଲା ନ
ହଁ ବୁଲି ବୁଲଆ ଖାଲି କରିଚନ୍ତି।
ଆ ର ଛନ୍ ସମେତେ କରୁଛନ୍ତି।
ହଁ।
ଆଗନ ତ ସରିବନି
କାହାର ମୋର?
ତାଙ୍କ ମିିଲା ଆଙ୍କର ଆର୍ଟ୍ସ ପିଲାଙ୍କର।
ସମସ୍ତେ ଗୋଟେ କମ୍ପୁଟର କରିବେ ଆଉ କ କରିବେ।
କମ୍ପ୍ୟୁଟର କରିବେ?
ହଁ
ଆଉ ତମ ମାନେ କହୁଥିନି ସରିବ
ଆଉ ମୋର ଆଉ
ଆଉ ଏବେ ପଞ୍ଚଡ କରିବା।
ଉଁ
ଅଜେଟ କରିବୁ
ହଁ ବା ପ୍ରୋକେଟ୍ ଗଲା ଆସିକି ନା କରିବେ ଜାହେଲେ ଆହୁରି ପଚିଶ ଦିନ ମାସେ ଖଣ୍ଡେ ଲାଗିବ।
ଆଉ କେତେ ପଜାର କଣ ସମତେ କରିବ ନା?
ହୁଁ।
ଆଗଠୁ ନା?
ଏ ଆସିଲେ।
ଏ ଆସିଲେ କରିବ ଏ ଆଲେରିଆ ସ ସେ ଆସିବ କେବେ ଦବ କେବେ? ପରୀକ୍ଷା ହେବ ପରା ଏବେ?
ହଁ।
ସେ ଏବେ ନାଁ।
ହଁ।
ଆଉ ଗୁୁଡୁ ଯାଉଚି କି?
ନଇଁ ମ
ଆ ଡୁଡୁରା
ଉଁ ନାଇଁ।
ଆଉ ତୁ କଲେ ଏକୁଟା ଯାଉଚୁ ନା?
ହୁଁ।
କିଏ କିଏ ଯାଉଚ?
ହଁ ଯାଉଚି ସେ କାନ୍ଦାଡେ ସାଙ୍ଗ ଟେ ସେ ଯାଉଚି। ଆଉି ଦିନ ଦିନା ମତି ଆଉ ଆ ହେ ଆମ ଟେନାଇ ଜର ଜଣେ ଅ ଆଉ ଆଉ ସେମିତି ଯାଉଛନ୍ତି କେତେ ଜଣ ଆଉ ଆଲୋକ ଯାଉଚି।
ଆନନ୍ଦିନୀ। ଅଦା ହାତ ଆଉ ଜଲୁଲି ଯାଉନି?
ନା।
ସେ ଆଉ କଁ ସେଆ କଁ ପଢୁନେଇ?
ୟା
ହେଲୋ।
ନାଇଁ ନାଇଁ।
ସେ କୋଉଟା ସେମିଷ୍ଟାରରେ ଏକ୍ସାମ୍ ଦେଇଥିଲା?
ଆସଚା।
ଆଁ?
ଆଛା ମଣ୍ଡା।
ଆରେ ପରୀକ୍ଷା କୋଉ ସେମିଷ୍ଟାର ଦେଇକି ରହିଥିଲା?
ପ୍ରଥମକୁ ଦୁତିଅ ଟା।
ଓହ ସେତିକୀରେ ଏକ୍ସାମ ଦେଇଚି ଆଉ ଦବନି ନା?
ନାଁ।
ସେ ଏବେ କଁ କରୁଚି?
ବୁଲୁଚି।
ଆଉ ତାର ଯେଉ ଆ ଜୋ ସିଏ ଦୋଉନି ଏକ୍ଜାମ?
ହଁ ସେ ବା ବୁଲୁଚି ସେ ବି ଯାଉଚି କମ୍ପୁଟର ଯାଇକି କରୁଚି।
ହଁ ଏଇ ନା ମନ ଅଛି ସେ କମ୍ପଟ ଯାଇକି କରୁଚି।
ତା ନା କଣ?
ସୁବେନ୍ଦୁ।
ସୁବେନ୍ଦୁ। ସୁବେନ୍ଦୁ ତୋ ଯାଇକି କରୁଚି ନା ପ୍ରୋଜେକଟ?
ହଁ।
ଏଇ ବସେଇକି ଘରେ ବସେଇଚି ଏଇ ବସେଇକି ଯାଉଚି କଲେଜ।
ହଁ।
ଭଲ କଥା।
ଭଲ ପିଲା ନା ସେମାନେ କଣ କଲୁ ଦେଶର ଅଧା ଭବିଷ୍ୟତ ସେମାନେ।
ସେ କୁଆଡେ କିରେ?
କଣ?
ସେ କୁଆଡେ ରୁ?
ନୁଆ ବାଟନାର।
ନୂଆ ପାଟଣା। ସବୁଦିନେ ଆସୁଚି କୋଚିଙ୍ଗ?
ନା ସବୁଦିନ ନହଁ ଯେ ଏମତି ଆଉ।
ଆଁ?
ହଁ ସବୁଦିନେ ସବୁଦିନ ନୁହେଁ ଆସିଚି ବେଳେବେଳେ।
ବେଳେ ବେଳେ କଣ ସବୁ ଦିନ ହଉନେଇ କି?
ହଁ। ହଁ କ କଣ ତୁ ଶୋଇଚୁ ଏତୋଳ ଯାଏ?
ଆଉ କଣ ଖାଇକି ଯାଉଚୁ?
ଆଁ?
କ ଖାାଇକି ଯାଇଚୁ?
ମୁଁ ଇଏ ଯଳିଖିଆ ଖାଇଚି।
ହୁଁ ଆସ ସରିବ କେତେଳେ?
ସାଢ଼େ ଏଗାର।
ସାଢେ ଏଗାର ଆଉ କାଇଁ ତ କଁ ଏବେ କେମିତି ଫୋନ ଉଠେଇଚୁ ଏତେ ତ ଫୋନ ଉଠାଉନୁ ଯାଇ ତ ବାରଟାରେ ଫୋନ୍ କରୁ।
ଆରେ ଫ୍ରି ଅଛି ନା ପ୍ରୋଜେକ୍ଟ ଚାଲିଚି ଆମର। ହଁ ପ୍ରୋଜେକଟ ଚାଲିଚି ସାର କହିଲେ। ଏଇଟା ପ୍ରୋଜେଟ ଏମତି ଇଣ୍ଟରସିପ ଯୋଉ ନୁହଁ କି ସେଇଟା ବି ସାର ଦେଖେଇଲେ ଏଇଟା ହିଁ ଲଗ ଇନ କରିକି ମାନେ ଡାଉନଲୋଡ କରିବ ଡାଉନଲୋଡ କରି ସାରିଲା ପରେ ତମେ ଦେଖିବ ଭିତରେ ଯୋଉଟା ଯୋଉଟା ତମେ ସିଲେକ୍ଟ କରିବ ଯୋଉଟା ତମେ ସିଲେକ୍ଟ କର ସେଇଟା ତମେ ଦେଖିକି କରିବ ଆଉ।
ଏଟା କଣ ଏଜାମ୍ ଦିଆ ହବ ଆଉ ଥରେ?
ହଁ ପରା ଏଟା ଫୋର ସେମିଷ୍ଟର୍ ପାଇଁ।
କେତେ
ଏଇଟା କେ ଜାଣି କେତେ ଦେବେ ଏଟା ଜଣା ନାହିଁ।
ସାର୍ କହିବ ନା ପଚାରିବ ଏଟା କେତେ ପ
ସେୟା ପ୍ରୋଜେକ୍ଟ୍ ବ୍ୟବହାର କରି ସାରିଲା ପରେ ପି ଡବ୍ଲ୍ୟୁ କଣ ଲେଖା ହେଇଥିବ।
ହେଲେ ଏଇଟା ତିରିଶି ମାର୍କରୁ ନା ପଚିଶି ରୁ ନା କୋଡି଼ଏ ରୁ
ଶହେରୁ ଶହେରୁ ସବୁତ ଆମେ ଶହେରୁ
ସ ଆରେ ବୁଝିିପାରୁନ କି ତମେ ତ ଏଜାମ୍ ଦେବ ଏଇ ପର୍ଯ୍ୟାଟ କେତେ ମାର୍କ ଦେବେ ନା।
ପ୍ରୋଜେକ୍ଟ ଏଇଟା ଶହେରୁ ଶହେରୁ ସେ କେତେ ଦେବେ ଏଇଟ ସେ ଦେଖିବ ନା ଆଉ।
ଆପ ଆଉ କଣ କରୁଛି?
ଆଁ
ବୋଉ କଣ କରୁଥିଲା।
ବୋଉ ଉଁ ବୋଉ ବୋଉ ଠାକର ଯବାର ଥିଲା।
ଆ ବାପା ଫୋନ କରିଥିଲେ
ବାପା ହଁ ବାପା କଲ୍ କରିଥିଲେ ସକାଳେ ସକାଳ।
ଉଁ
ହଁ ବାପା ସକାଳୁ ସକାଳୁ କଲ୍ କରିଥିଲେ ଆ
ଆଉ କହୁଥିଲେ
କଣ ଗଲା ନା ହଁ କାମ କରୁଛୁ ହେଲେ ପଇସା ଆସୁଛି ନା ହୁଁ ଗଲେ ଦେଖିକି ଆସିଲେ ମୁ କହିଲି ପଇସା ଆସିଛି କାଲି କଲ୍ କରିଥିଲେ। ଦେଖିକି ଆସିଲେ
କଣ ଦେଖିବା?
ପଇସା ମ
ଓ ହୋ।
ପାଙ୍କାଦା ମୋର ବି ରି ଆଡମିସନ କରିଚି ଛଅ ହଜାର ନା ହେଇ ହେତିକି ତ ଆଉ କଣ କରିବା ହାଲୋ
ହଁ କାଲି ଫୋନ୍ କରିଥିଲେ?
ହଁ କାଲି କରିଥିଲେ ଆଜି ସକାଳେ କରିଥିଲେ। ଆଁ
କୋଉଟାରେ ଫୋନ୍ କରିସନ୍ତି?
ଏଆ ତାଙ୍କ ଇଏ ତାଙ୍କ ଷ୍ଟାପ୍ ଟାରେ।
ଆଉ ତାଙ୍କରଟା ଲାଗୁନି କି?
ନାଇଁ ତାଙ୍କର ଲାଗୁନି ହେଟା ଖରାପ୍ ହେଇଯାଇଛି।
ମୁଁ ଯେତେ ଫୋନ୍ କରୁଛି ଉଠାଉଛନ୍ତି କେତେ ଯେତେ
ହଁ
ହଁ ହଉନି ବୋଧେ ଆଉ
ହଁ ହଉନି ହଁ ଅଁ ତାଙ୍କର ଏ ତାଙ୍କ ବଟନ୍ ଟା ଖରାପ ହେଇ ଯାଇଛି ମ ମୁଁ ଯଉ ହଁ ମୋବାଇଲ୍ ର ବଟମ ନାଇଁ ଏଇଟା ଖରାପ ହେଇଯାଇଛି। ଏଇଟା ସେ ଚିପି କିବା ମାନେ ବଟମ ଟା ପୁରା ଭା- ଭାଙ୍ଗି ଦେଇଛନ୍ତି। ଏଇଟା ଆଣିବାକୁ ପଡି଼ବ ଆଉ
ଟିକେ ଦବ ଆଉ
ହଁ ଅଁ
ଆଉ ଫୋନ୍ ଟା ତାତୁଚି କି?
ହଁ ଫୋନ୍ ଟା ତାତୁତି ଆଉ କେତେ ଭରେ ତାତୁଛି ଫୋନ୍ ଟା।
ଓହୋ
ଆଉ ଯୋଉ ବ୍ରଶ୍ କରିନୁ ଖାଲି ସେ ଗୋଟେ ଝିଅ କୁଆଡେ ଯାଇଥିଲେ କଣ
ନାଇଁ ମ ପେଟ କାଟୁଚି ଭଲ ଲାଗୁନି ତ ଶୋଇଛି।
ହଁ ଅଁ ହୁଁ ଉଁ
ଆଉ କଣ କରୁଛୁ?
ଏ କଣ କରିବି ଏଇଠି ଠିଆ ହେଇଚି ଘରକୁ ଯିବି ଆଉ କଣ କରିବି।
ହଁ ରଖୁଛି।
ହଁଅଁ ହଁ ହଉ ହଉ ରଖୁଛି।
ହୁଁ।
ହାଲୋ ରଖୁଛି।